ହାଲୋ ଜୟ ଗୁରୁ କ ରରୁ।
ଜୟ ଗୁରୁ।
ଶୁବୁଛି ଏଇଟି ଶୋଇଛ ଆଉ। ଏଇ ଶୋଇଛି ଶୋଇଛି।
ସୋଇଚ ରାତିରେ ସୋଇନକି?
ନା ନା ରାତି ତ ଶୋଇଛୁ ମୁଁ ନା ଏ ତ କଣ କରିଛି ଜାଣିଛ? ମୁନେ ଏବେ ଆ ମୁଁ ନା ଏବେ ମ୍ୟାଗି ବନଉ ଥିଲି ହେଲା। ବନେଇଲି। ମୁଁ ଟିକେ ବେଶୀ ରାଗ ଖାଏ। ମୁଁ ତ ଜାଣିଛି କେହି ଖାଇବେନି ମୋ ଛଡା। ମ୍ୟାଗି ଆଉ କେହି ଘରେ ବି ନାହାନ୍ତି। ଏ ରୁଟି ଥିଲା ମାଆଙ୍କୁ ଦେଇଦେଲି ଖାଇବା ପାଇଁ। ଆଉ ମ୍ୟାଗି ବନେଇଲି ମୁଁ କହିଲି ମନ ଇଚ୍ଛା ଆଜି ରାଗ ଖାଇବି।
ହୁଁ, କେତେ ରାଗ ପକେଇ ଦେଇଥିଲ?
ଶୁନ କଣ କରିଛି? ଏଁ, ଦି ତିନିଟା କଞ୍ଚା ଲଙ୍କା, କଞ୍ଚା ଲଙ୍କା ବି ପ୍ରବଳ ରାଗ ବାପା ଯୋଉ କଞ୍ଚାଲଙ୍କା ଆଣିଚନ୍ତି ସେଟା ପ୍ରବଳ ରାଗ। ତିନିଟା କଞ୍ଚାଲଙ୍କା କ କଲି କାଟିକିରି ପକେଇଦେଲି। ତାପରେ ସେଉଠୁ ଲଙ୍କା ଜିରା ଗୁଣ୍ଡ ଅଧା ଚାମଚ ପକେଇଦେଲି।
ହୁଁ, ତାପରେ ତୋମର ମଜା ଲାଗିଥିବ ନା?
ବହୁତ ଟେଷ୍ଟି ଲାଗିଲା, ରାଗ ଲାଗିଲା, ସୁ ସୁ ହଉଥାଏ। ଏ କି ପାଣି ପିଉ ନ ସେୟାକୁ ସେମିତି ଖାଉଥାଏ।
ତାପରେ ମଜା ଲାଗିଥିବ ଆଉ।
ଖାଇଆ ସରିଲା ଯେମିତି ଇସ ସି ରାଗ ଲାଗିଲା ଆଉ ପାଣି ଏକା ଥରେ ଦି ଗ୍ଲାସ ପିଇଛି।
ହଁ ତିନିଟା କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ ପକେଇଲେ ରାଗ ହବନି।
ହୁଁ ପୁନ ଲଙ୍କା ଜିରା ଗୁଣ୍ଡ ଶୁଖା ଲଙ୍କା ର ଯୋଉ ଗୁଣ୍ଡ ହୁଏ ସେଟା ବେଶି ରାଗ ନୁହଁ।
ପୁଣି ଦେହ ପାଇଁ ବହୁତ ଖରାପ।
ହୁଁ, ମୁଁ ତ ଖାଇ ଦେଇଚି ଆଉ ମୋ ଉଠ ଫୁଠ ସବୁ ଜଳୁଛି।
ଏ ଗୋଟେ କାମ ରସଗୋଲା ଗୋଟେ ଆଣି ଓଠରେ ଘଷିଦିଅ।
ଅଛି ବା।
ଅଛି? ଅଛ ଆଣି ଗୋଟେ ଘଷି ଦିଅ ମିଠା ହେଇଯିବ।
ନା ନା ମୁଁ ମିଠା ପସନ୍ଦ କରେନି ଖାଇବାକୁ। ହଁ ମୋର ରା ତ ପାଟିକୁ ଆଇଲେ ଠିକ ସେଇଠି ମୋ ହଜବେଣ୍ଡ ଥାନ୍ତେ ମତ ଦୁନିଆ କଥା ଶୁଣେଇ ସାରନ୍ତିନି।
ହଜବେଣ୍ଡ ଅଫିସ୍ ଗଲେଣି?
ନା ପଳେଇଲେଣିି ଡିଉଟି।
ଆଉ କଣ ଖାଇକି କଣ ଖାଇକି ଗଲେ?
ଏ ଡେଲି ଛତୁଆ ପିଇକି ଯାଆନ୍ତି।
ଛତୁଆ ଛତୁଆ ଟା ଦେହ ପାଇଁ ଭଲ। ଆସୁଛନ୍ତି କେତେବେଳୁ? ଡିଉଟି ରୁ ଆସ
ଗୋଟେ ବେଳେ ଗୋଟେ ବେଳେ ଆସେ ଖାଇ କି ଦୁଇଟାରେ ଯାଆନ୍ ଦୁଇଟା ଅଢେଇ ଟାରେ ଯିବେ। ପୁଣି ଯାଇ ପାନ୍ସଟା ଛଅଟା। ତାପରେ ଆଉ ଟା ଟାଇମ୍ ଟେବୁଲ୍ ନାହିଁ।
ନା ଯେତେବେଳେ ତାଙ୍କ କାମ ସରିବ ଆସିବେ ନା ଛୁଟିର ଗୋଟେ ଟାଇମ୍ ନାହିଁ?
ନା ନା ଜେନେରାଲ୍ ସିଫ୍ଟ ହିଁ ଆଟା ରୁ ପାନ୍ସ ଟା। ତାପରେ ଯେତିକି ଟାଇମ୍ ସେ ହଁ ଯେତିକି ଟାଇମ୍ ତାପରେ ରହିବେ ସେଟା ଓଟିରେ ଯିବ ଓଭର୍ ଟାଇମ୍ ରେ। ତାପରେ ସେ ହୁଁ, ହଁ ଯଦି କାମ କିଛି ନଥାଏ ପାନ୍ସଟାରେ ପଳେଇଆସିବେ। ଯଦି କାମରେ ଫସିଗଲେ ଛଅଟା ସାତଟା ଆଟା କେତଳୁ ହୁଏ ଆଉ। ଏବେ ତ ସଟଡାଉନ୍ ଚାଲିବ ଆଜି ରାତିରୁ ବୋଧେ। ତାପରେ ଚାଲିଲା କେତେ ରାତିଅ ହଁ ହଁ ହଁ।
ଆଉ ଘରେ ସମସ୍
ବାପା ତ ଡିଉଟି ଯାଇଚନ୍ତି। ଏ ସିଫ୍ଟ ଦୁଇଟା ରେ ଅଢେଇ ଟାରେ ଆସିବେ। ଆଉ ମାଆଙ୍କୁ ରୁଟି ଦେଇଦେଲି ଆଉ ମୁଁ ବି ମ୍ୟାଗି ଖାଇଦେଲି।
ମ୍ୟାଗି ବୋଧେ ଫେବରଟ ନାଇଁ।
ବହୁତ ବହୁତ ବହୁତ କେତେ ଦିନ ହେଲା ଖାଇନ। ଯାଇଥିଲି ଲାଷ୍ଟ ରଜ ଟାଇମ ରେ ମୋ ନଣନ୍ଦଗୁରକୁ। ତାଙ୍କ ଘରେ ଖାଇଥିଲି ଆଉ ଖାଇନି ଜମା ଆଉ ସେ କେତେ ଦିନ ହେଲଣିି। ପନ୍ଦର ଦିନ ହେଇଗଲାଣି।
ପନ୍ଦର ଦିନ ହେଇଗଲାଣି ଆଉଉ ମଗି ଆଉ ଘରେ କେହି ଖାଆନ୍ତିନି କି।
ମ୍ୟାଗି ମ୍ୟାଗି କେତାର କେ। ମୋ ହଜବେଣ୍ଡ ଟିକେ ଖାନ୍ତି ମୁଁ ଟିକେ ଖଏ ନହେଲେ ଆଉ କି ଖାନ୍ତିନି ଆଉ ମୋ ପୁଅ ଆସିଲ ମୁଁ ଟିକ ତା ପାଇଁ ଟ। ବନେଇକି ଶିଅଖାଏ। ହଁ ମୋ ପୁଅ। ସେ ସେଭେନ୍ କ୍ଲାସ ପଢିଲା।
ହଁ କ ସ୍କୁଲ ପଡିଚ ତମପଅ ଇଲିଶ। ମୁ ତମ ନା ଓଡ଼ିଆ ମଆ। ଇଂଶ ମିନଟରେ ପଡୁଛି। ଆ ସାତ କ୍ଲାସ ହେଇଗଲାଣି ତମ ପୁଅର। ବଡ ହେଇଗଲାଣି ଆଉ ନାଇଁ।
ହ ନାଇ ଶ।
ଛୋଟ ଅଛି ଏବେ ବି ଛୁଆମାନୋନେ ବା ସବୁବେଳେ ବାପା ମାଆଙ୍କ ପାଖେ ଛୋଟ ଥାଆନ୍ତି ଆଉ।
ହଁ ସେବେ ବି ଛୋଟ ଅଛି ବଡ ହେଇନି।
ବଡ଼ ହେଇନି ଆ।
ସେ ଯୋଉ ଦିନ ବାହା ଯୋଉ ଦିନ ବାହା ହେଇଯିବ। ତାପରେ ଭାବିବି।
ତାପରେ ସେ ନା ହେଲେ ବି ମା ପାଖରେ। ତ ଛୁଆ ସବୁବେଳେ ଛୋଟ ବାହା ହେଲେ।
କିନ୍ତୁ ଉ ବାହା ହେଇଗଲା। ପରେ ତାପରେ ସେ ତ ଯାହାହଲେ ତାଙ୍କ ଗାଁରେ ରହିବ। ହେଲେ ଦୂର ରହିବ ତାପରେ ଯେ ଉଁ ମାନେ ମୋ ପାଖରେ। ଯେ ତ ଯା ଅଛ ତନ ଯାଇକ ଅଛୁ ତାପରେ ଗଲା ପରେ। ଉ ମାଇ କିଏ ନା ମାମୁ କିଏ।
ନାଇଁ ଯିବ ଦେଖା। ଘରିବ ମ ମଝିରେ ମଝିରେ ଯିବନି ନା ମାମୁ ଘରକୁ।
ଆସିବେ ଆସିବେ ମଝିରେ ମଝିରେ ଆସିବ। ଭଲ କଥା ନ ଯେମିତି ଏବେ ସବୁବେଳେ ଦେଖି ପାରୁଛିୁ ଟିକେ। ନ ଦେଖିଲେ ଭଲ ଲାଗୁନି ସେଇଭଳିଆ ଆଉ ସେ ଯୋଉ ଦିନ ଗାଁ। ପଳାନ୍ତେ ବୁଲି ଯାଆନ୍ତି ଖେଳରେ ମାତନ୍ତି ଏବେ ଛୁଆ ଅଛନ୍ତି। ତାପରେ ବଡ ହେଲେ କହିବେ ମାଇଁ ମୁଁ ବା ଏବେ ଡକ୍ଟର ବନି ଗଲେଣି ଏବେ ମୁଁ ଏ କାମଟା କରୁଛି ପେସେଣ୍ଟ ଦେଖିବି ନା ଆଉ କଣ ଫ୍ରି ହେଲେ
ଆଉ କଣ ମା କୁ ଭୁଲିଯିବ। ବ୍ୟସ୍ତ ଟିକେ ରହିବ କାମରେ ତ ବ୍ୟସ୍ତ ରହିବ।
ଯଦି ମୋ ପୁଅର ମାଇଣ୍ଡ ଯଦି ଠିକ୍ ଥିବ ମାନେ ମେକଅପ୍ କରିବ କି ନହିଁ ମୋ ମାଇ ମ ମନେ ପକଉଥିବ।
ହୁଁ ତାହେଲେ ଆସିବ ସମୟ ବାହାର ମାଇଙ୍କୁ ଦେଖିବା ପାଇଁ ଆଉ ଯୋଉଠି ଥିଲେ ବି ଆସିବ ମଝିରେ ମଝିରେ ଆସ
ହଁ।
ଆଉ ମା କଣ କରୁଛ
ହଁ ମାଖାଇ ସାରିଲେଣି। ସେ ଆମର ଯୋ ଠିକାନେଇଛନ୍ତି ଘର କାମ କରୁଛନ୍ତି ତାଙ୍କ ସହିତ କଥା ହଉଛନ୍ତି।
ଘର କାମ ହଉଛି କି।
ହଁ ଉପର ଘର କାମ ଚାଲିଛି ବା
ଓହୋଃ ତଳ ଘରେ ଅଛି ଉପରେ ତା ଉପରେ ହେଉଛି
ହଁଅଁ-ଅଁ।
ରହିବା ଇଏରେ କରୁଛନ୍ତି ନା
ଭଡ଼ା ଭଡା ପାଇଁ ବନା ହଉଛି ଆଉ ଗୋଟେ ରୁମ୍ ଆମ ପାଇଁ ପର୍ସନାଲ୍ ବନାହେଇଛି।
ଓହୋଃ।
ହଁ କାହିଁକି ନା କିଏ କେତେବେଳେ ଗେଷ୍ଟମାନେ ଆସିଲେ ଟିକେ ରହିବା ପାଇଁ
ହୁଁ ରହିବା ପାଇଁ ସୁବିଧା ଥିବା ଦରକାର।
ହଁଅ-ଅ।
ହଁ କିଛି ଗୋଟେ ହେଲେ କିଛି ଗୋଟେ ଘରେ ହେଲେ ଫଙ୍କସନ୍ ଫଙ୍କସନ୍
ହଁ ହଁ ଏବେ ତ ଆଉ ବାହାଘର ଫାହାଘର ନାଇଁ ଆମର କାର ମୁଁ ଲାଷ୍ଟରେ ବାହା ହେଇଗଲି ଆଉ କେ ନାହାନ୍ତି। ଆଉ ତାପରେ ଫଙ୍କସନ୍ ଫଙ୍କସନ୍ ଯେମିତିକି ଏକୋଇଶିଆ ହେଲା ଜନ୍ମଦିନ ହେଲା ଏଇ
ହୁଁଉଁ-ଉଁ ବାହାଘର କେତେ ମାସ ହେଲାଣି?
ମୋ ବାହାଘରକୁ ସାତ ମାସ ହେଲାଣି ବା
ସାତମାସ ହେଇ ଗଲାଣି ନା ହୁଁ-ହୁଁ ଆଉ ତିନି ଚାରି ମା ମାସ ପରେ ତମର ହେଇଯିବ ଆଉ ବର୍ଷେ ହେଇଯିବ ଆଉ
ହଁ।
ବର୍ଷେ ହେଲେ କୁଆଡେ ଯିବାର ପ୍ଲାନିଂ ଥିବ ଆଉ ମୋ ବାହାଘର ମୋ ବାହାଘର ବାର ତେର ବର୍ଷ ହେଇଗଲାଣି।
ବାର ତେର ବର୍ଷ?
ହୁଁ।
ଆଛା ଆ
ତମେ ମୋଠୁ ବହୁତ ଛୋଟ ହବ, ହଁ କଣ କହିଲ?
କିଏ କିଏ ସବୁ ଅଛନ୍ତି ଘରେ?
ଘରେ ଅଛନ୍ତି ମୋ ଶଶ୍ ଶଶୁର ଅଛନ୍ତି ମୋ ସ୍ଵାମୀ ଆଉ ମୋ ପୁଅ ଦିଅର ଥିଲେ ଯେ ସେ ଏବେ ବାହାରକୁ ଗଲେ ଜବ୍ କରିବାକୁ ଏଇଠି ଥିଲେ ବାହାରକୁ ଗଲେ ଜବ୍ କରିବାକୁ
ତାଙ୍କର ମ୍ୟାରେଜ ହେଇନି?
ଆଁ? ନାଇଁ ଦିଅର ପାଇଁ ଦିଅରର ମ୍ୟାରେଜ ହେଇନି ଗୋଟେ ଝିଅ ଖୋଜି ଦଉନା ନ୍ତି
ଝିଅ ଆଜିକାଲି ତ ବହୁତ ମାନେ କମ୍, ମିଳିବା ବହୁତ କଷ୍ଟ।
ହଁ ମିଳିବା କଷ୍ଟ ଯେ ଗୋଟେ ଝିଅ ଖୋଜି ଦିଅନ୍ତୁ କୋଉଠି, ବାହାଘର କରିଦବା ଆଉ ଗୋଟେ ଅଛି। ସେଇଥିପାଇଁ ତ ଝିଅ ମାନେ ରାଜି ହଉନାହାନ୍ତି ବାହାହେବାକୁ କେହି।
ହଁ ଅଁ-ଅଁ-ଅଁ-ଅଁ ନ୍
ବୁଝିଲ ସେଇଥିପାଇଁ କେ ରା ରାଜି ହେଉନାହାନ୍ତି ବାହାହେବା ପାଇଁ ଆଜିକାଲି ସବୁ ଝିଅ ମାନେ ତ ପିଆଜ ରସୁଣ ଛାଡି ପାରିବେନି ନା।
ହଁଅ। ପିଆଜ ରସୁଣ ନ ଖାଇକି କିଏ ରହିବ ଆ ବେଶୀ ତ ଆଇଁଷ ପ୍ରେମୀ।
ହଁ ଆଜିକାଲି ଝିଅମାନେ ତ ବେଶୀ ଆଇଁଷ ଖାଉ
ହଁଅ-ଅ-ଅ ଅବୁତ୍ ଟିକେ ବାର ଅଛି ମାନେ ଟିକେ ଯଦି ପାଟିରେ ଯଦି ଚିକେନ୍ ମଟନ ନ ବାଜିଲା ତାହେଲେ ଗଲା ସରିଗଲା।
ହଁ ତମର ବୋଧେ ଆଇଁଷ ଟା ବହୁତ ଫେବରାଇଟ ନାଇଁ ପ୍ରିୟ ବୋଧେ? କଣ ଖାଅ ଆଇଁଷରେ କଣ ଭଲ ପାଅ ଖାଇବାକୁ?
ମୁଁ ଚିକେନ ବେଶି ଖାଇ ଚିକେନ ପକୋଡ଼ା ଟା ବେଶି ଖାଏ। ଚିକେନର ସବୁ ଆଇଟମ୍ ମତେ ପସନ୍ଦ।
ଚିକେନର ସବୁ ଆଇଟମ ଭଲ ଲାଗେ ତ ବନେଇବାକୁ ଭଲ ଲାଗେ ନା ନାଇଁ?
ହଁ ବନେଇବାକୁ ଭଲ ଲାଗେ ମୁଁ ଚିକେନ ଭଲ ବନାଏ।
ହଁ ଆଉ ମୁଁ କେବେ ଡାକୁନ ତମ ଘରେ ଆଡେ ଯିବୁ। କିନ୍ତୁ ଆମେ ଖାଏ ଖାଇବୁନି ଖାଇବୁନି ଖାଲି ଦେଖିକି ଆସି
ମୁଁ ପ୍ରୋସେସ ଟା କହିଦେବି ତମେ ବନେଇଦବ।
ହୁଁ ଶୁଣ ପନିର ପକୋଡା ବନେଇବା ଆଜି କେନ୍ ଯେମିତି ପକୋଡା ବନଉଛ ସେମତି ପନିର ପକଡା ତ ବନେଇ ପାରିବନା?
ହଁ ଖାଇବା ଦେଖୁ ବନେଇ ଦେବି।
ହଁ ପନିର ପକୋଡା ଆଉ ଛତୁ ପକୋଡା ଏମ୍ ସବୁ ବନେଇକି ଥରେ ଡାକ ଆମକୁ। ଉ କରିଥିଲେ ଆମେ ଆମକୁ ତ ଡାକିନ ନା।
ନା ଡାକି ନଥିଲି ଆଉ ଉଲି ଯାଇଥିଲି। ଉ ମୁଁ ନା ଖାଇଲା ବେଳେ ନା କାହା କଥା ମନେ ପଡେନି ମୋ
ହ ତାହେଲେ ଆପଣଙ୍କର ଏକଲା ଖାଇବାକୁ ଭଲ ପାଆନ୍ତି କାହାକୁ ଦବାକୁ ଭଲ
ନା ମୋର ମନେ ପଡେନି ବା।
ଖାଇଲା ବେଳେ ଅନ୍ୟ କୁଆଡେ ଅନାନ୍ତିନି ଆଉ ମନେ ।
ହଁ ମୁଁ ତାକୁ ଅନାଇବି ନାହିଁ ଆଉ ଠିକ ଅଛି ଯାଉଛି ରୋଷେଇ କରିବି।
ହଉ ହଉ ହଉ ହଁ